ହ୍ୟାଲୋ। ହ୍ୟାଲୋ ହୁଁ
କୁହ।
ଓ ହ। ହଁ ଏଇନେ ଲଗେଇଥାନ୍ତିନି ମୁଁ ଟିକେ କଣ କହିଲି। ଛୁଆ ଗଲା ପରେ ଆଉ ଗଡେଇ ହଉ ହଉ କା ନିଦ ହେଇଯାଛି।
ହୋ ହୋ।
ଆଉ କାମ ସରିଲାଣି କିଲୋ।
ହଁ ସକାଳ କାମ ତ ସରିଗଲାଣି।
ହୁଁ ହୁଁ। ଆଉ ଜଳିଖିଆ ଫଳିଖିଆ ତମର କରି ସରିଲଣି?
ହଁ ଆନୁ ସାନ ପୁଅ ଖାଇବା ବୁଲି ତା ପାଇଁ ସୁଝି କଲି ତାର ଦଲିଆ କରେ ଯେ ଆଜି କାଇଲା ଟିକେ ସୁଜି କରିଦିଅ ପୁଅର ମ୍ୟାଗି କଲି।
ହୁଁ।
ହାଲୋ।
ହୁଁ ସିଏ କେତେବେଳେ ସ୍କୁଲ୍ କୁ ଯିବକି?
କିଏ କହିଲ ପୁଅ?
ହୁଁ।
ପୁଅ ଗଲେ ଆଣିବା। ହ୍ୟାଲୋ।
ସିଏ କେତେବେଳେ ସ୍କୁଲ ଯାଉଛି କି?
ସିଏ ଛଅଟା ପନ୍ଦରରେ ଯାଏ ଆଉ।
କେତେବେଳେ ଆସିବ?
ସିଏ ଆସୁ ଆସୁ ସାଢେ ଗୋଟିଏ।
ଆଉ ହ। ତାର କୋଉ କ୍ଲାସ ହେଲା କି?
ତାର ୟୁ କେଜିି।
ହୁଁ ଏ
ସେ ହେଲା ଯାଇଛି ହଁ ବା ଆମର ଏକାଥରେ ଛୁଟି ହେଲେ ଏମାନଙ୍କୁ ଆଣୁଛନ୍ତି ଆଉ।
ଏ ମା ଛୁଆର କେତେ ସମୟ ରହୁଛନ୍ତିଇ ୟୁ କେଜି ସେ। ତିନି ଘଣ୍ଟା ଖଣ୍ଡେ ପଢ଼ିକି ଆସିବା କଥା।
ହଁ ସିଏପା ଆର ବର୍ଷଠୁ ଏଲ୍ କେଜିରୁ ବି ଯାଇଥିବ ଯେ ଛଅଟା ବେଳୁ ଆସିବ ସାଢେ ଗୋଟେରେ
ନାଁ ନାଁ ଆମର ଏତେ ଆତି ରଡି
ହବା କଥା କିନ୍ତୁ ଏଗାର ଟା ସୁଦ୍ଧା ଆସିକି ଘରେ ଆଉ ସେ ତାଙ୍କର ଏଠି ଗାଡି ଅଳ୍ପ ଛୁଆକୁ ଆଉ ଗାଡି ବି ଯେତିକି ଅଛି ଗୋଟେ ଲାଇନରେ ଏକାଥରେ ସବୁ ଛୁଆଙ୍କୁ ନେଇକି ଛାଡିବ।
ଏଟା କପ ତାଙ୍କର ତ ଛୁଟି ହେଇଯାଇଥିବ?
ନାଁ ନାଁ ତାଙ୍କର ଛୁଟି ହୁଏନି ବା ତାଙ୍କର ସେଇ ବାରଟା ଚାଳିଶରେ ବାରଟା ଚାଳିଶ ରେ ଛୁଟି ହୁଏ। ସାଡ଼େ ଆଟଟାରୁ ଛୁ ପିଲେ ପ୍ରେୟାର୍ କରନ୍ତି ପାଞ୍ଚ ମିନିଟ୍ ଖନ୍ ତାପରେ ଆସିକି ଏ ଗାଡି ଏ ସବୁ
ସେଦିନ ଏଇ ଦେଖେ ବଡ ଛୁଆଙ୍କର କର ହବ ଆମ ଛୁଆଙ୍କର କ୍ଲାସ୍ ହଉଛି ଏଇ ସାଢେ ଛଅ ଟା ପାଖାପାଖି। ହଉଚି ତାଙ୍କର ଏ ବାରଟା ପଇଁଚାଳିଶ ରେ ଛୁଟି। ନା ଗୋଟେ। ଘରେ ପହଞ୍ଚିଲା ବେଳକୁ ପୁଅ ହେରିକା ସାଢେ ଗୋ ଆଉ ଏତେ ସମୟ ଛୋଟ ଛୁଆ ବାବାରେ ବାବା ଏତେ ସମୟ
ଆଉ କଣ କରିବୁ, ଏ ସେପଟେ ସ୍କୁଲ୍ ସେଇଆ। ମାନେ ଉଁ, ଛୋଟ ସ୍କୁଲ୍ କୁ କମ୍ ଛୁଆ। ଆଉ ସିଏ
ଏଠି କଣ କହିଲେ ଏଇ ଏଲ୍ କେଜି, ୟୁ କେଜି ଛୁଆ ସବୁ ଯାଉଚନ୍ତି। ସବୁ ଏଇ ସାତ ଟା ଭିତରେ ଗଲେ ସବୁ ସାଢେ ଦଶଟା ଏଗାର ଟା ଭିତରେ ଛୁଟି, ଏଗାର ଟାରେ।
ହଁ ସବୁ ସ୍କୁଲ୍ ରେ ଏଠି ତ ଛୁଆ କମ୍ ସିଏ ଅ, ବହୁତୁ ଛୁଆ ହେଲେ ସେ ଗୁଟେ ବ ଗାଡି ଗୋ ଟୋଟାଲେ ପ ଦିଅନ୍ତେ। ଆଉ ସିଏ ତ ଛୁଆ ଅଳପକୁ ସିଏ ଗାଡି ରେ ଆସିଲା ବେଳକୁ ଗୋଟେ ବଡ ଲାଇନ୍ ଛୁଆ ସେ ସବୁ ଆସୁଛନ୍ତି ଆଉ। ଏପଟେ ସବୁ ସ୍କୁଲ୍ ସେଇ ଭଳିଆ। କେବଳ ଶିଶୁ ମନ୍ଦିର ଛୁଆ ସାଢେ ପାନ୍ସଟାରେ ଯିବେ ଆସିବେ ଏଗାରଟା ରେ।
ଏ ଇଂଲିଶ ମିଡିୟମ୍ ହେଇନି ବେଶୀ ପିଲା ଯାଉ ନାହାନ୍ତି ଆଉ। ଏଠି ଏଠି ଏଠି ଖାଲି ତୁ ଯୋଉ ଉଁ, ଆମର ଏଠି ଗୋଟେ ଗମେଣ୍ଟ ଏଇ ଗମେଣ୍ଟ ସ୍କୁଲ୍ ଯୋଉ ଅଛି ପାଖରେ, ସେଠି କେହି ଛୁଆ ପଢୁନାହାନ୍ତି। ଖାଲି ଯୋଉ ରା ଭିକାରି ହେଲେ ଗୁରୁଜନ ପାଣି ହାଁ ପାଣ ହାଡି ନହେଲେ ଛୋଟ ଜାତି ଲୋକ, ନହେଲେ ପୁରା ଯୋଉ ମାନେ ଗରିବ ଲୋକ ନାଇଁ।
ହୁଁ।
ଏ ହେଇରା ଲୋକ ସବୁ ପଢ଼ୁଛନ୍ତି, ହେ ସ୍କୁଲ୍ ରେ ଏଇଥିପାଇଁ ମାଷ୍ଟର୍ ମାନେ ଭଲ ମାଷ୍ଟର୍ ହେଲେ କଣ ହବ ହେଇରାଙ୍କୁ ପିଲା ତାଙ୍କ ମୁଁ ଦେଖେ ଭଲ ଘରର ଛୁଆ ଗୋଟେ ଆଉ ଖରାପ ଘରର ଛୁଆ ଗୋଟେ ଅଲଗା ନୁହେଁ? ସେମାନେେ ପଢୁ ପ-ପଢୁ ନାହାନ୍ତି ଛୋଟ ଜାତିର ହେଉଡା ପଢୁଛନ୍ତି କି, ଟିଭସନ ଫିଉସନ ନାହିଁ। ଗୋଟେ ଅଧେ ଯୋଉମାନେ ପଢୁଚ଼ନ୍ତି କ୍ଲାସ୍ ଏଇଟି ନାଇନ୍ ଟେନ୍ ରୁ ଟିକେ ଭଲ ଛୁଆ ପଢୁଚନ୍ତି। ଗମେଣ୍ଟ ସ୍କୁଲ୍ ରେ ହାଇ ସ୍କୁଲ୍ ରେ। ନହେଲେ ତ ଆମର ଏଠି ବେଶୀ ଡିଏଭି ସ୍କୁଲ୍ ରେ ବାକି ଡିଏବି ରେ ବେଶି ଛୁଆ ଏମ୍ପ୍ଲୋଇ, ଏମ୍ ସି ଏଲ୍, ଏମ୍ପ୍ଲୋଇ ଛୁଆ ଗୁରା ପଢୁଚନ୍ତି।
ବଜାର ଟାଉନ୍ ରେ ଅଧିକ ଛୁଆ ଏଇନେ ପ୍ରାଇଭେଟ୍ ସ୍କୁଲ୍ ରେ। ହେ ଗାଁରେ
ପାଠ ପଢୁଚନ୍।
ଏ ହଁ।
ଆମର ଏଇନେ ଏଇଠୁ ଯିବ ତାର ପାଞ୍ଚଟା ବସ୍ ଯିବ ଯାଉ
ଉଁ, ହୁଁ ଆମର ଏଇଠୁ ଯାଉ ନେ ଦିଟା ବସ୍ ଯାଉଚି ଏପଟ ଲାଇନ୍ ଗୋଟେ। ସେପଟ ଲାଇନ୍ ଗୋଟେ।
ଅଁ, ହଁ।
ସେ ପା ଆଜି ଡେରି ହେଲା ଯେ ସେ ମାରି କି ଛଅଟା ବେଳୁ ବସିକି ଯାହା ଚଗଲା ହଉଥିଲା। ତାପରେ ପୁଣି ବଡ ବସ୍ ଟା ଯେ ଗାଁ ରେ ବି କାଳେ ପଶି ପାରିବନି, ସେ ପୁଣି ନେଲେ ହେଇ। ହାଫ୍ କିଲୋମିଟର ଜାଗାକୁ ନେଇକି ଗଲେ ଛୁଆକୁ।
ହୁଁ
ପାଇବ ଏପଟେ କିଛି ସୁବିଧା ନାହିଁ।
ଏ ଗାଁ ଗହଳିରେ ତ ସୁବିଧା କହିଲୁ କେତେ ଆଡଭାନ୍ସ ହେଇକି ଏ ସାଡେ କୋଉଠି ହେ ନାଇଁ ହେଇଚି ଗାଁ ରେ କଣ କଣଟା ଅଛି ସ୍କୁଲ୍ ଟେ ଅଛି
ଏ ଗାଁରେ ତ ଅଳପ ଛୋଟ ଗାଁ ଅଳପ ଲୋକ। ସେଇଥିରେ ବି ଅଧା ଲୋକ ଅଧା ସହିତ କଥାଆର୍ତା ନାହିଁ।
ପିଙ୍ଗୁଆରେ ଗୋଟେ ସ୍କୁଲ୍ ଅଛି କିଏ ପଢୁନାହାନ୍ତି। ସବୁ ତାରକା ଚଣ୍ଡିଖୋଲ ସବୁ ଏରା ଆସୁଚନ୍ତି।
ହୁଁ।
ଏଇପଟେ କିନ୍ତୁ ଆମେ ଏଇପଟେ ଗାଁ ଗହଳି ମାନଙ୍କର ଭାରି ସୁବିଧା। ଗାଁରୁ ବି ପଳେଇଆଉଚନ୍ତି ଅଟୋ କରିକି ଡାଇରେକ୍ଟେ ସ୍କୁଲ୍।
ହଁ।
ପାଖାପାଖି ଗାଁ ସ୍କୁ ସ୍କୁଲ୍ ବହୁତ୍ ରହିଯାଉଚି ନାଁ।
ହୁଁ।
ତାପରେ ଗାଁ ଲୋକ ଯେତିକି ନୁହେଁ ବାହାର ଲୋକ ଲକ୍ଷ-ଲକ୍ଷ ଲୋକ ବାହାର ଲୋକ। ବାହାର ଲୋକ ଗୋଟେ-ଗୋଟେ-ଗୋଟେ ଗୋ ଚାକିରୀ କରୁଚନ୍ତି ସବୁ ବାହାର ଅଫିସର ଫଫିସର ମାନଙ୍କର କେତେ ଛୁଆ ପଢୁଛନ୍ତି।
ହୁଁ।
ସେଥିପାଇଁ ତ ଭଲ-ଭଲ ସ୍କୁଲୁ ସେମାନେ ନିଜେ କରିଚନ୍ତି। ଟିଚର୍ ଟି ଚର୍ ମାନଙ୍କୁ ଟିଚର୍ ମାନଙ୍କୁ ଦେଖିଲେ ଏତେ ଟିଚର୍ ହେଁ-ହେଁ। ଁ
ହୁଁ ଆଉ ଛୁଆ ତ ଆଉ।
ଝିଅ କହୁଥିଲା ମାମା ଦେଖିବୁ ନନ୍ ଓଡ଼ିଆ ସବୁ। ବେଙ୍ଗୋଲି ତ ବହୁତ୍ ଅଛନ୍ତି।
ହଁ ଇଏ ବା ମାନେ କଣ କହିଲୁ ସେ ଯୋଉ ବା ଠରା ବି ଏଠିକାର ଆମ ଇଏ ଆଉ ପଢେଇ ପାରୁନାହାନ୍ତି। ଆମ ପୁଅ ହେରିଆଙ୍କ ସ୍କୁଲରୁ ବା ସେ ନ୍ୟୁଜିଲାଣ୍ଡ ରୁ ଭୁବନେଶ୍ଵର ରୁ ଗୋଟେ ଟିଚର୍ ଅଛି ଟେନ୍ଥ ପିଲାଙ୍କର। ଆଉ ନ୍ୟୁଜିଲାଣ୍ଡ ଲୋକ ନା କୋଉଠିକା ଲୋକଟେ ଗୋଟେ ମାନେ ପୁରା ଯୋଉ ଧଳା ହେଇ ଯଉ ଲୋକ ସେଇଭଳିଆ କେଜାଣି କୋଉଠୁ ସେଟା ମୁଁ ଜାଣିନେଇଁ, ସାର୍ ଆଣିଛନ୍ତି ସେ ବାହାରୁ।
ହୁଁ
ସେ ଆମ ସେ ସାରରେ ବି ଯଏ ଏଠିକାର ନୁହେଁ।
ଗୋଟ ଏରିଆର ନଥିବେ କେହି ଟିଚର୍ ଆଉ ମଗେଇବାକୁ ପଡୁଥିବ ଆଉ।
ହୁଁ। ଆଉ ତାପରେ କଣ କହିଲ ଏଇ ପାଠରା ହଁ ଯିଏ ପାଇଲେ ସିଏ ରହିଯିବେ। ଯୋଉ ବଡ କ୍ଲାସ୍ ପାଠ ଗୁରାକ ଭଲ ମାଷ୍ଟର ନହେଲେ ହବନି ନା।
ଖ ଶ
ପୁଅ ହେରିଅଙ୍କ ସ୍କୁଲ୍ ପାଠରା ବି ମାନେ କଷ୍ଟ।
ମାନେ ଯୋଉ ପାଠଟା ତାଙ୍କର ରହିବା କଥା ଷ୍ଟାଣ୍ଡାର୍ଡ ୱାନ ଟୁ ରୁ ତାଙ୍କର ୟୁକେଜିରେ ସେ ପାଠ ଅଛି। ମୁଁ ଆଉ ଗୋଟେ ସ୍କୁଲ୍ ଛୁଆକୁ ପଢ଼ୋଉଚି। ତା ବହିରେ ଯୋଉ ପାଠ ମୁଁ ତାକୁ ଷ୍ଟାଣ୍ଡାର୍ଡ ଟୁ ରେ ପଢେଇଚି। ପୁଅ ହେରିଆଙ୍କର ସେଇ ପାଠ ୟୁକେଜି ରେ।
ଆର ବୋଧେ ଆଇ ସି ସି ଆଇ କୋର୍ସର ବୋଧେ ହେଇଥିବ ହେଇଟା। ସିବ ଏସ୍ ଇ ର ଟିକେ ପ୍ୟାଟର୍ନ ଟା ଟିକେ ସେମିତିରେ ଆଇ ସି ସି ଆଇ କୋର୍ସରେ ଆକା ଟିକେ ଇଏ ହେଇଯିବ ଆଉ ସିଦ୍ଧି ସିଧିଆର ର ନ ସରି ଏଲକେଜି ୟୁକେଜି ତିନି ବର୍ଷ ପଢିଲା ଗୋଟେ ଲିଟିଲ ଏଞ୍ଜେଲ ସ୍କୁଲ ବୋଲି ତାର ଭି ସେ କୋର୍ସ ତାପରେ ଡି ଏ ଭି କୁ ଯେତେବେଳେ ଆସିଗଲା କ୍ଲାସ ୱାନ ରେ ତାର ୟୁକିଜି ପାଠରା ସବୁ କ୍ଲାସ ଟୁ ରେ ଅଛି ୟୁକେଜି ପାଠ ସେଥିପାଇଁ ସେ ଆମର ଆଡମିସନ ହେଇପାରିଲାନି ଟି ସାତ ମାସରେ ଘରେ ବସିଲା ତଥାପି ସେ ତାର କଭର୍ ହେଇଗଲା ଜଣା ପଡିଲାନି ଆଜ୍ଞା
ହୁଁ
ଏଠି କଣ ଆଡମିସନ କରିବା ବି ଭାରି କଷ୍ଟ ଏଠି ହେଲେ
ତମର ଗୋଟେ ପଖେ ତ ବହୁତ ପଇସା ନଉଥିବେ ତ
ଏବେ ନହେଲେ ଆଡମିନ୍
ତମ କଥାର ଖାଲି ଅପ ଡାଉନ ହଉଛି ମାନେ ଟିକେ ଜୋରରେ ଶୁଭୁଛି ଟିକେ ଧୀରେ ଶୁଭୁଛି
ହ ନେଟୱର୍କ ପାଉନି କଣ କି ମୋର ଏଇ ସ୍ପିକର ଟା କଣ ଖରାପ ହେଇଯାଇଛି କି ଆଉ? ଶୁଭିଲା ଏବେ
ହଁ ହଁ ମାନେ ରିଆଡମିସନ ସବୁ କେତେ କଣ ପଇଲା
ରିଆଡମିସନ ପଡୁଛି ଝିଅର ବାର ହଜାର ପୁଅର ବି ପୁଅର ବୋଧେ ଏଗାର ହଜାର
ଝିଅର ଏତେ କମ ୟାର କଣ ଏତେ ଅଧିକ
ନାଇଁ ଝିଅର ବାର ହଜାର ନା
ହଁ ଏଗାର ହଜାର ପୁଅର
ହୁଁ
ଫାଇଭ କ୍ଲାସ ଛୁଆଙ୍କର ଏତେ ଅଧିକ
ଏ ତାଙ୍କର ଆମର ଶୁଣ ଏଇଟା ଏମ୍ସିଏଲର ଯୋଉ ଏମ୍ପ୍ଲୟ ମାନଙ୍କ ପାଇଁ ଡିଏ ବି ସ୍କୁଲ ଟା ହେଇଛି ବୋଲି ନହେଲେ ତୁ ଭୁବନେଶ୍ୱର ଫୁନେଶ୍ୱର ଡିଏ ଭି ରେ ତ ପଚାଶ ହଜାର ଟଙ୍କା ଆଡ଼ମିସନ୍
ହଁ ଏଇଥିବା ପୁଅ ସ୍କୁଲ ର ଆଡମିଶନ ନଉଛନ୍ତି ତିରିଶ ଥର ଦଶମ ଶ୍ରେଣୀ ତାଙ୍କର
ଆଉ ଆମର କଣ ମୋ ଝିଅର ତ ଆଡ଼ମିସନ କରିଥିଲି ପାଞ୍ଚ ହଜାର ହେଇଥିଲା ଦଶ ବର୍ଷ ହେଲାଣି ଏବେ ବଢେଇ ଦେଇଛନ୍ତି ଆହୁରି ପାଞ୍ଚ ହଜାର ଏଇଟା କଣ କିଲୁ ଏମ୍ପଲ ମାନଙ୍କ ନାଇଁ ନା ପ୍ରାଇଭେଟ୍ ଛୁଆଙ୍କ ନାଗି ବୋଲି ଏତିକି ନହେଲେ ଏମ୍ପ୍ଲୋମାନଙ୍କର ପୁରା ମାଗେଣା ତାଙ୍କର ପଡ଼ିିବେ
ହୁଁ
ଆଉ ଭୁବନେଶ୍ୱର ଡିଏଭିରେ ତ ତ ହାତ ମିପାରିବୁନି ଆମ ମାନେ କଣ ଡିଏଭିରେ ପଢେଇବା ପଢ଼େଇ ପାରୁଥାନ୍ତେ ଆମର ଲେବୁଲ ଅଛମ ପଢ଼ିବା କଥା ନୁହେଁ କିନ୍ତୁ ଆମର ଏଇଠି ଏମ୍ସିଏଲ ପଇସା ଦେଇ ଦେେଉଛି ବୋଲି ଟିଚର ମାନଙ୍କର ସିଏ ପଇସା ଦବ ଏମାନେ ଖାଲି ନେଉଛନ୍ତି ଦେହରା ଗୋଟେ ସ୍କୁଲର କାମ କାମ କରିଗନ ଏତେ ବଡ଼ ସ୍କୁଲ ବାାବରେ ବା ଏତେ ତାଙ୍କର ଖେଳ ଖେଳ କେତେ ହଉଛି ଦୁନିଆ
ହଁ ଝାରକାରେ ବି ଯୋଉ ସ୍କୁଲ ଟା ଅଛି ବଡ ସ୍କୁଲ ଟା ନହିଁ କି ଦଶମ ଯାଏ ପ୍ଲସ ଟୁ ଯାଏଁ ଅଛି ବହୁତ ଛୁଆ ଅଛନ୍ତି
କଡ଼ି
ଜରକାର ଯୋଉ ସ୍କୁଲ ତ ଦିଟ ପୁଆ ପଡୁଛନ୍ତି
ଯହାର କ
ନା ସେଥରେ ବି ଆମେ ଅଛି ବହୁତଛୁଆ ପଛନ୍ତି କିନ୍ତୁ ଆମ ଏଠି ନାହିଁ
କରେ ଚଳିବ
ହୁଁ ହୁଁ
ତାଲେ ବି ଗୋଟେ ଭଲ ସ୍କୁଲ କାହିଁ ଗୋଟେ ଅଛି ମାନ ଇ କୁଅଆଙ୍କୁ ଆଉ କଣ ପଢିବା ପାଇଁ ଗୋଟେ ଭଲ ସ୍କୁଲ ଅଛି ହେ ଆମ ମାନସ ପୁଅକୁଳେ
ହ ଶୁଭିଲାନି ମ କିଛି ତମ କଥା
ଶୁଭିଲା
ହୁଁ ଶୁଭୁଛି ପୁଣି ଏମତି ଅପଡାଉନ ହଉଛି ତମେ ଫୋନ ଟା କାନ ପାଖରେ ଦେଇକି କଥା ହଉନା କି ହଁହଁ ଆଉ ସଏ ତ ଅଧା ଶୁଛି ଜୋରେ ଆଉ ଅଧା
ଏମ୍ ଏସ୍ ଏମ୍ସ୍ ଏମ୍ ଏସ୍ ହେଉଛି
ହଁ
ହୁଁ ହୁଁ
ସିଏ ବା ପୁଅ ବା ପଢୁଛି ସେଇଠି ନା କୋଉଠି ପଢୁଛି ତାର ଯୋଉ କୋଉ କ୍ଲାସ
ଦି ଜ ପଡ଼ିୁ
ନା ନା ଏଇ ଯୋଉ ଇଏ ମାନସ ହେଇପ
ସେଇ ସ୍କୁଲରେ ପଢୁଛି ଗୋଟେ ଛୋଟ ସ୍କୁଲରେ
ହଁ ବେଲୁରରେ ଗୋଟେ ଅ ସେଇଠି ପଢୁଥିବ ଏଟ ତ ବଡ ସ୍କୁଲ ଟା